ହ୍ୟାଲୋ ହଁ ଭାଇ କୁହ ହଁ କୁହ?
ହଁ ଭାଇ।
କଣ!
କେମ୍ତ ଅଛ ହଁ ହଁ ଖାଇଲି ମୁ ଆଉ ତମେ?
ଭାଇ ଫୁଲବାଣୀ କି ବା ତମର?
ଫୁଲବାଣୀ ନୁଅ।
କରେନ୍ଟ୍ କାଟିଦେଲେ ଏବେ ଦଶ୍ଟ୍ କାଟିଲ ଓ କରେନ୍ ନାଇନ ଯେ ମଶାର ଦେକି ନେଲାଣି ଛପ
ଓହୋ। ଆଉ ତମର ଫୁଲବାଣୀ କି?
ଆମ ଫୁଲବାଣି ବା।
ଓହୋ ନା ଫୁଲବାଣୀରୁ ମୋର ଜଣେ ସାଙ୍ଗ ଅଛି ତ?
ଆଚ୍ଛା।
ପିଅନ ପତା ଘର ହଁ ହଁ ହଁ। ଆ ତମର?
ମୋର ବି ସରିଲାଣି। ଆଇ ପି କି ଜଷ୍ଟ କଣ କହିଲେ? ନାଇ ମ ଗୁଆ କରିକି ରଖିଛିିବା ଏଇଠି କଣ ଗୋ ଟେ ମୋଧେ ଯାନ୍ତ୍ରିକ ତ୍ରୁଟି ପାଇଁ କଟିଗଲା। ଫରେନ୍ ପଳେଇଲା।
କରେନ୍ ପଲେଇଚି ଆଉ। ଆଉ ଆପଣଙ୍କର ମାନେ ପଢାପଢି କେମିତି ମାନେ ଏବେ କୋଉଠି?
ପଢାପଢି ଏଇ ଜତ୍ ଆମର ସରିଲା ବ ବଗା ଆର ଯୁକ୍ତ ତିନି ଶେସ
ଓହୋ ଆପଣଙ୍କ ଯୁକ୍ତ ତିନି ଚାରି ବର୍ଷ ବାଲା।
ନାଇଁ ନାଇଁ ଆମର ତିନି ବର୍ଷ ଗଲା ବା ସରିଗଲା।
ଓହୋ।
ଇ ଆପଣଙ୍କର ସେଇ କଟକ ଫଟକ ରେ କେହି ଚିହ୍ନା ଅଛନ୍ତି ନା।
ନା ନା କଟକ ରେ ଚିହ୍ନା ନାହାନ୍ତି ମୋକି ଯାହା ଥିବେ ସାଙ୍ଗ ସାଙ୍ଗ କିନ୍ତୁ ମୋର ମନେ ନାହିଁ ଆଉ କଲେଜ୍ ବଳର
କାଇହିଁକିନା ସେ ମଧୁସୂଦନ ଲ କଲେଜ ନାଇଁ ନା?
ଓହୋ ହଁ।
ସେଇ କଲେଜରେ ହଷ୍ଟେଲ ଅଛି କି ନାଇଁ ମତେ ଟିକେ ଜାଣିବାରଥିଲା।
ଓହୋ। କଲେଜ କଟକରେ ମୁଁ ହେଲେ ବି ପଚାରିଦେବି ଯଦି କେହି ଥିବେ। କଟକରେ ସେମିତି ଭୁବନେଶରରେ ଅଛନ୍ତି ସାଙ୍ଗ କଟକରେ
ନାଇଁ ଭୁବ ସେ କଣ ବି ତିନିଟା ହି କଲେଜ ଅଛି ନା ସେ ତ ତିନିଟା କଲେଜରେ ଭୁବନେଶ୍ଵର ଉତ୍କଳରେ ଅଛି ମୁଁ ଜାଣିଲି ହଷ୍ଟେଲ। କିନ୍ତୁ, ଏଇ ମଧୁସୂଦନରେ ଅଛି କି ନାଇଁ ମୁଁ ଟିକେ ଜାଣିପାରୁନାହିଁ।
ୟୁଟ୍ୟୁବରେ ଦେଖଉନି।
ନାଇଁ ହେଇଟି ମୁଁ ଦେଖିଲି ଦେଖିଲା ପରେ ହେଇଟି ସେବୁ ୟାଡୁ ସ୍ୟାଡୁ ଯାକ ଦେଖଉଛି କିନ୍ତୁ ସେଇ ସେଇ ଜିନିଷଟା ମତେ ଜାଣି ପାରୁନହି।
ତ ଲ ଲ କଲେଜର ନମ୍ବର ଥିବ ତ ମାନେ ଯୋଉ ୱେବସାଇଟ୍ ୱେବସାଇଟ୍ ନମ୍ବର ପଚାରି ଦିଅନ୍ତୁ।
ଦେଖା ସେଇଟା ଏକା କରିବାକୁ ପଡିବ କାହିଁକି ନା ମତେ ଜଣେ କହିଲେ ଅଛି ବୋଲି କହିଲେ। ଆଉ ଥରେ ଆଉ ଜଣେ କହିଲେ କି ନାଇଁ ନାହିଁ ବୋଲି କହିଲେ ତ ହେଲା ସେଇଠି ହିଁ ପଚାରିବାଟା ଠିକ।
ହଁ ହଷ୍ଟେଲ ହଷ୍ଟେଲ ଆଜିକାଲି ତ ହଷ୍ଟେଲ ଆଉ ଜମାନା ନାଇଁ କହିତେ ଗଲେ ଚଳେ।
ହଷ୍ଟେଲ ନାଇଁ କହିଲେ ରୋଷେଇ କରବାଟା। ବହୁତ ବିଜାର, କଷ୍ଟ କଥା ନାରେ। ସେଠେ ପଢିବ ନା ସେଟା ରୋଷେଇ କରିବ ମୁଁ ସେଟା ଘାଣ୍ଟି ହଉଛି।
ହଁ ମୁଁ ବି ସେଇଭଳିଆ ଏଥର ହଇରାଣ ହେଇଗଲି ରୋଷେଇ କରିକି, ହଁ ହଁ।
ଆମେ ଏଇଠି ଫୁଲବାଣୀରେ ରହି ପଢିଲା ବେଳକୁ ଯୋଉ ରୋଷେଇ କର ଖାଅ ଗଲା ବେଳକୁ ଆମକୁ ବହୁତ
ବହୁତ ଇଏ କ୍ଲାସରୁ ଆସ ରୋଷେଇ କର। ପୁଣି ତାକୁ ସେ ଗ୍ୟାସ ଦାମ ଗ୍ୟାସ ଯୋଉ ଗ୍ୟାସ ପୁରାଓ
ମୁଁ ମୁଁ ବା ନିଜେ ଗ୍ୟାସ ସେଇ କାମ କରୁଛି ସେ ନା
ଓହୋ।
ତ ମୁଁ ଠିକ ଜାଣିଛି ରେଟ କେମିତି।
ହା ହା। ମୁଁ ଏ ମୁଁ ଆଉ ଗ୍ୟାସ କିଣିଲିନି। ଥିଲି ବେଳକୁ ଆଉ ମୁଁ କହିଲି ବାହାରୁ ହିଁ ଖାଏ। ସେ ଦି ହଜାର ତିନି ହଜାର କହୁଛନ୍ତି। ଏ ବା କିଣିବ ସେତିକି ଗ୍ୟାସ୍ କିଣ ପୁଣି ତା ଉପରେ ପରିବା କିଣ ରୋଷେଇ କର।
ରୋଷେଇ ତ ଘଣ୍ଟାଟେରେ କରିଦବା ମନା ନାହିଁ କିନ୍ତୁ ସେଇ ଘଣ୍ଟାଟ ପରେ ତାପରେ ଆହୁରି ମ ତ କାମ କର ନାହିଁ ପରିବା ସରି ଯାଇଥିଲେ ବହୁ ବୁଡା ଖାଇଦଉ ସେଇଟାପା। ଏଥିପାଇ ସେ ହଷ୍ଟେଲ ଟିକେ ପଚାରିଲେ ମୁଁ ଟିକେ ଜାଣିପାରୁନି ଗୋଟେ ଗୁଡ଼ାଏ ଦିନ ହେଲାଣି।
ଓହୋ ହଷ୍ଟେଲ ଦେଖ ଥରେ ଯାଇକ ନହେଲେ ପଳାଇ ଆସ।
ଏମିତି ଏଇ ଚିହ୍ନା ଯଦି ଥିଲେ ଖାଲି ଟିକେ ହଷ୍ଟେଲଟା ଅଛି କି ନାଇଁ ଜାଣିଥିଲି ନାଇ ମୁଁ କାଲି କଲ୍ ବି କରିଥିଲି। କିନ୍ତୁ, ନାଇଁ ଆମର ସେଥିପ୍ରତି ସୂଚନା ନାହିଁ ବୋଲି କହିଲେ ଆଉ କଣ କାଟିଦେଲେ।
ସେ କଲ ସେ କଲେଜ ବାଲା ନମ୍ବର ଠିକ କେବେ ଠିକ ସେ ମାନେ କୁହନ୍ତିନି କିଛି ତ ସେଇଟା ମୋତେ ପୁଣି ସାଙ୍ଗ ପିଲାକୁ ନ ଖୋଜିଛ
ସେମତି ହିଁ କରିବି ନହେଲେ ଆଉ।
ଓହୋ। ଆଉ ଘରେ ସମସ୍ତ
ଏଇଟା କୁହନ୍ତୁ ସବୁ ଭଲ।
ହୁଁ ହଁ କୁହ କୁହ।
ଏ ରଥଯାତ୍ରା ଆଡେ ଯାଉଚୁ ନା କଣ ପୁରୀ ଆଡେ ବୁଲିି?
ନା ନା ନା ଭାଇ। ରଥ ଯାହା କର କିନ୍ତୁ ମୁଁ ରଥରେ ଯିବାକୁ ହି ଡରେ ସବୁବେଳେ। ଏତେ ଭିଡ଼ ଏତେ ଭିଡ଼
ଭିଡ଼
ଔଷଧ କିନ୍ତୁ ଯେମ ତି ଆମର ଓଡିଆ ଆମର କଣ କି ହଁ ହଁ ଦେଖିହବନି। ସୁନାବେଶରେ ମୁଁ ଥରେ ଯାଇ ଥିଲି ଏଟ୍ ବହୁ ବହୁତ ସେ ସମୁଦ୍ରକୁ
କାଲି କାଲି ସ୍ନାନ ପୂର୍ଣ୍ଣିମା ବୋଧେ।
ଟାଇମ ଜାଣନି ହେଇଚି? ଏ ସ୍ନାନ ପୂର୍ଣ୍ଣିମା ଯୋଉ ଓହୋ। ଟିଭିରେ ଦେଖିଲେ ଜଣା ନାଇ ୟୁଟ୍ୟୁ୍ବ ଲାଇଭ ହବ ଜଣା ପଡିଯିବ।
ହଁ ଆ ଏଇ ଆସୁନ ଫୁଲବାଣୀ ଭିଡି ଦେଖିକି ଯିବା।
ଓ ଫୁଲବାଣୀରେ ତମର ହୁଏ ମାନେ ଭଲ?
ହଁ ଆମର ଫୁଲବାଣୀ ରେ ବି
ହଁ ଏବେ ଗୋଟେ କଣ ତମର ଗୋଟେ ପୂଜା ଚା, ହଁ ତମର ଗୋଟେ ମେଳ ବଡ ଚାଲିଛି। ଲା ଆଗେ ସବୁ ବାହାରୁ ସବୁ ହଁ ହଁ ସେଟା କେତେ ମାସ ମାସେ ଚାଲୁଥିଲା କରୋନା ମ
ମାସେ ପୁରା ଆମର ମାସେ ଚାଲିଥି କୋଡିଏ ତାରିଖରୁ କୋଡିଏ ତାରିଖ ହେଲା। ଏପ୍ରିଲ କୋଡ଼ିଏରୁ ମେ କୋଡ଼ିଏ।
ସେ ସବୁ ବାହାରୁ ସବୁ ଲୋକ ଆସିଥିଲେ ଗୀତ ଗାଇବାକୁ। ସବୁ ମୋ ସାଙ୍ଗ କହୁଥାଏ।
ଆମର ଆସିଥିଲେ ଏଇଠି ହେ ମଣ୍ଟୁୁଁ ମଣ୍ଟୁ ନାାଇଁ ଏଥର ଇଏ ଆସିଥିଲେ ଉମା ଦାଦା ଆସିଥିଲେ।
ଆଉ ରୂପ କୁସୁ ନା ବୋଧେ ଆସିଥିଲ ମଝିରେ?
ଓହୋ। ଯା ହଉ ବଡଡ ଯାତ୍ରା ହଉଚି।
ଦିଇ ବର୍ଷକୁ ଥରେ ହଉଛି ଏଠି।
ଓ ହୋ ଦି ବର୍ଷ କୁ ଥରେ ହୁଏ?
ହଁ ଦି ବର୍ଷ ନା ନା ନା ଦି ବର୍ଷ ଏଇଥର ହେଲା ନା ପୁଣି ଆର ବର୍ଷ ଛାଡି ତା ଆର ବର୍ଷ ଯ ହେବ।
ଓହୋ ସେଥିରେ ମାନେ କଣ କୋଉ ଠାକୁରଙ୍କୁ ଇଏ କରନ୍ତି ପୁଜା କରନ୍ତି?
ଏଇ ନାରାୟଣୀ ଠାକୁରାଣୀ ଆମର ଏଇଠି ଆମର କଣ କି ପାଞ୍ଚଟା ଠାକୁରାଣୀ ଅଛନ୍ତି। ସେ କେମିତି କୁହତ ସବୁ ଅଲଗା ଅଲଗା ଲଗା ଜାଗାରେ ମନ୍ଦିର ଅଛି ନା ମାଆ ଙ୍କର ତ ସମସ୍ତଙ୍କୁ ଡାକୁ ମାନେ ତାଙ୍କ ବାପା ଘରୁ ପୁଣି ଡାକିବା ପାଇଁ ଯାଉ ଚନ୍ତି ପୁରୀ ହଁ ବାପା ତାଙ୍କୁ କୁମାର ସେ ଯୋଉ ସାବିତ୍ରୀ ପୂଜା କରୁନାହାନ୍ତି ନା ସେଇ ମାସରେ ତ ପାଞ୍ଚ ଭଉଣୀ ତାଙ୍କେ ମିଶିକି ଆସିବେ ନାରାୟଣୀ ବ୍ରାହ୍ମଣ ଦେବୀ ବାଘ୍ର ଦେବୀ ଆଉ ବରାଳି ଦେବି ନା କଣ ଏ ମତି ପାଞ୍ଚଟା ମାହପୁରୁ ମିଶିକି ଆସିବେ। ସେଇ ନାରାୟଣୀ ମନ୍ଦିରକୁ ଯିବେ ତାପରେ ପାଞ୍ଚ ଭଉଣୀ ମିଶିକି ତାଙ୍କ ବାପା ଘରକୁ ଆସିି ସାବିତ୍ରୀ ବର୍ଷ କରିବା ପାଇଁ
ଓହୋ ଏତ କଥା ଅଛି।
ବର୍ଷ କରିବେ ମାସେ ଖଣ୍ଡେ ରହିବେ ସାବିତ୍ରୀ କରିବେ ତାପରେ ଯାଇକି ଯିବେ ଆଉ। ସେଇ ଯୋଉ ମାସ ରହିବେ ସେ ମାସ ଭିତରେ କଣ କି? ତାଙ୍କର ସବୁ ନଗର ଭ୍ରମଣ କଲେ
ଓହୋ ଯେମିତି ଆମର ଗୋଟେ ହୁଏ ଗଜପତିରେ ନା କୋଉଠି ଗୋଟେ ହୁଏ ଆମର ଯୋଉ ନଗର ଭ୍ରମଣ।
ହଁ ହଁ।
ତା ଗୋଟେ ମଥୁରା ରାଜଜା ନା କମଣ ଭଲଗ ତ ସେଇ ଚାହିଛି ହ
ଆମର ବି ସେଇ ଯେତେବେଳେ ତାଙ୍କେ ପାଞ୍ଚ ଭଉଣୀ ଯିବେ ତାଙ୍କର ମା ତାଙ୍କ ପାଞ୍ଚ ଭଉଣୀ ଯିବେ ତାଙ୍କ ଆଗରେ ଯିବେ କାଳୀ ମାହା ଆମର ଏଠି ଯାଉଛନ୍ତି।
ଓହୋ। ତାହେଲେ ପୁରା ମାସ ଯାକ ଠାକୁରାଣୀ ଯିବେ ମାନେ ତାଙ୍କୁ ପୂଜା କରିକି ରାସ୍ତାରେ ପୁରୁରା ଓଲା ଯିବ।
ହଁ ହଁ ସବୁ ମାନେ ସବୁ ଆଗରୁ ହିଁ କହିଦେଇ ଯେ ନାଇଁ ଏଇ ସାହି ଦିନ ଏଇ ସାହି କୁ ଏଇ ଦିନ ଯିବେ ଏଇ ସାହିକୁ ଏଇ ଦିନ ଯିବେ କହିଲଲେ ସେ ସବୁଦିନ ତାଙ୍କର ସେଇଠି ସବୁ ଯାହାବି ତାଙ୍କର ରଖିବା କଥା ପୂଜା ପାଇଁ ଆଉଜନ କରଛି କରୁଛ ସେଡ ଭ
ଭଲ ଆଉ ତମେ କେତେ ଦିନ ବୁଲାବୁଲି କଲ ସେ ପୂଜାରେ ମେଳାରେ?
ଆମ ଘର ପାଖେ ହିଁ ହଉଛି ମାନେ ମହାପ୍ରଭ ଦୂରେ ଅଛନ୍ତି ବାକି ଯୋଉ ମୀନା ବଜାର ପଡିଥିଲା ଆମ ଘରେ ତଳେ ହିଁ ଉଠଥିଲା
ଓହୋ ଭଲଦ ହଉ ତାହେଲେ ଓହ୍ଲେଇକି ଯାଇକି ବୁଲିକି ପଳେଇଆସ।
ପା ଆମେ ସବୁ ହଁ ସବୁ ସନ୍ଧ୍ୟାରେ ଯାଉ ବୁଲିକି ଆସ ଏଇ ଯୋଉ ମେଲୋଡି ହଉଥିଲା ଏଇ ପାଖେ ହଉଥିଲା ଆଉ ତ ମନା ବଜାର ବି ପଥିଲା ସୋଇ ପାଖେ ପଥିଲା
ଓହୋ। ହଉ ଭଲ ଯାହା ହଉ ଗୋଟେ ମାନେ ମାସ ଯାକ ପୁରା ପୁରା ବଢିଆ ଲାଗିଥିବ ପୁରା ଚାରିଆଡେ କୁର
ଗହଳି ହେଇରେ ସେତେବେଳେ ମଜା ଲାଗୁଥିଲା ମାନେ ଭିଡ ଭିଡ ଟିକେ ଲାଗୁ ଫୁଲବାଣୀରେ ଗହଳି ଗହଳି ଲାଗିଲା।
ନାଁ ଏବେ ପଖାଇଛ ପୁରା? ହଉ ତାହେଲେ ଭାଇ ମୁଁ ରଖୁଛି।
ଠିକ ଅଛି ହଉ ସକାଳେ କଲ କରିବା ନହେଲେ ଆଉ।
ହଁ ହଁ ହଁ କର।
ଠିକ ଅଛି ହ।
ହଉ ହଉ ଧନ୍ୟବାଦ।
ଠିକ୍ ଅଛି।